ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ଆପଣ କୋଉଠୁ କହୁଛନ୍ତି?
ଆଜ୍ଞା ଆମେ ଜଗତସିଂହପୁର କହୁଛୁ ପାରାଦୀପରୁ।
ଆଜ୍ଞା ମୁଁ ବି ଜଗତସିଂହପୁର କହୁଛି।
ହଁ-ହଁ ଖାଇସାରିଲୁଣି ଆପଣ ଖାଇସାରିଲେଣି।
ନା ଖାଇନୁ ଖାଇବୁ ଆଉ କଣ ଖାଇଲ?
ଆମେ ଆଜି ପଖାଳ ଭାତ ମାଛ ଭଜା ଖାଇଲା। ହଁ ଆପଣ ରାନ୍ଧୁଛନ୍ତି କଣ ରାନ୍ଧୁଛନ୍ତି?
ନା ରାନ୍ଧିନୁ ଆଜି ମାଛ ରାନ୍ଧିବୁ ଆଉ। ଆଜ୍ଞା ଆଉ ପର୍ବପର୍ବାଣୀ କଣ ପାଳୁଛନ୍ତି?
ହଁ ଆମର ଗଟେ ସବୁ ପାଳନ ହେଲା।
ପ୍ରଥଷ୍ଟମୀ ପାଳିଚ ପ୍ରଥମାଷ୍ଟମୀ।
ପ୍ରଥମାଷ୍ଟମୀ ଆମେ ବା ସାନ।
ଆଜ୍ଞା-ଆଜ୍ଞା ଆପଣଙ୍କ ବଡ ବି ଅଛନ୍ତି ନା। ଆଉ ରଜ ପଳିଲ କି ନାଇଁ?
ହଁ ରଜ ପାଳିଲୁ ଆପଣ ପାଳି ନାହାନ୍ତି।
ନା ଆମେ ଝିଅ ପିଲା ଆମେ ପୁଅ ପିଲା ଝିଅ ପିଲା ସିନା ରାଜ ପାଳିବେ।
ନାଁ ଆମେ ପାଳୁ ବା ପୁଅ ପିଲା ହେଲେ କଣ?
ଆଜ୍ଞା-ଆଜ୍ଞା।
ଏ ସାଠ ଗୋଟେ ହେଇଥିଲା।
ଆଜ୍ଞା।
ଆପଣ କୋଉଠି ହଁ ସମସ୍ତେ ଭଲ ଅଛନ୍ତି ଆପଣଙ୍କର
ହଁ ଭଲ ଅଛନ୍ତି ଆଉ ଆଜି କଣ ଖାଇବା ଖରାବେଳେ?
ଆଜି ଖରାବେଳେ ମାଛ ଫ୍ରାଏ।
ଆଜ୍ଞା-ଆଜ୍ଞା।
ହୁଁ ଆପଣ କୋଉଠି କଟକରେ ଅଛନ୍ତି। ହଁ ଆମେ ସବୁ
କଟକରେ କେବେ ଦେଖିଛନ୍ତି?
ହଁ ଯାଇଥିଲୁ ଥରେ ବୁଲିବାକୁ କଟକ ଦଶହରା।
ମୁଁ ତ କେବେ ଦେଖିନି କଟକ ରହିକି ଏବ ବର୍ଷ ଯଦି ଥିବ ଭାଗ୍ୟରେ ଦେଖିବ ଆଉ।
ଆପଣ କଟକରେ କୋଉଠି ରହୁଛନ୍ତି?
କଟକରେ ଚଣ୍ଡିଛକ।
ଓହୋ କୋଉ କଲେଜରେ ପଢୁଛନ୍ତି?
ଆଜ୍ଞା-ଆଜ୍ଞା କଲେଜ ଛାଡନ୍ତୁ ଆଜ୍ଞା ହଉଛି ଆଉ କାଳୀ ପୂଜା ଫୂଜା ପାଳୁଛନ୍ତି କି ନାଇଁ?
ହଁ ସବୁ ଆମ ପାଳନ କରାଯାଏ।
ଆଜ୍ଞା ସରସ୍ଵତୀ ଗଣେଶ ପୂଜା।
ହଁ ସରସ୍ଵତୀ ଗଣେଶ ଆମ ଘର ଆଗରେ ପାଳନ କରାଯାଏ।
ସରସ୍ଵତୀ ପୂଜାରେ ଉପବାସ ରୁହ କି ନାହିଁ?
ନା ଆମେ ରହି
ଆଜ୍ଞା-ଆଜ୍ଞା ରହିବା ଟା ବଡ କଥା।
ଆପଣ ରୁହନ୍ତି।
ନାଇଁ ନାଇଁ ଆଉ କୋଉ ପର୍ବରୁ ପର୍ବାଣୀ ପଳା ବା? ଆଉ କୋଉ ପର୍ବପର୍ବାଣୀ ପାଳନ୍ତି? ଦୀପାବଳି ବାଣ ଫୁଟାନ୍ତି? ମୁଁ ଭାବିଲି ଖାଲି ଦୀ ପ ଜଳାନ୍ତି।
ଓ ହୋ!
ଆଜ୍ଞା, ଆଜ୍ଞା,
ହଉ ଆପଣ କୋଉ କଲେଜ୍ ରେ ପଢୁଛନ୍ତି? ହଁ ପୋଡ ପିଠା ଆମର ଏବେ ହେଇଥିଲା।
ସେୟା, ଆଉ ଏଣ୍ଡୁରି ପିଠା?
ହଁ ଏଣ୍ଡୁରି ପିଠା ଆମର ରଜରେ ହେଇଥିଲା।
ଆରିସା ପିଠା?
ଓହୋ, ସମସ୍ତ ପ୍ରକାର ପ-ପିଠା ଆମର ହେଇଥିଲା ହେରୁ।
ଏୟା ହୁଏ। ଆଉ ବିଶ୍ଵକର୍ମା ପୂଜା ପାଳୁଚନ୍ତି କି ନାଇଁ?
ହଁ ଆମର ଚକୁଳି ପିଠା ହେଇଥିଲା ଆଜି।
ଚକୁଳି ପିଠା, ମୁଁ ଏଣ୍ଡୁରି ପିଠା ଖାଏ। ଚକୁଳି ପିଠା ମୁଁ ଖାଏନି।
ଆଉ ବରା ହେଇଥିଲା। ବରା ହେଇଥିଲା ଏବେ।
କି ପ୍ରସ୍କୃତ ହୁଏ କହିଲ?
ବିରିରେ, ହୁଁ, ବିରିବରା, ଡାଲି ବରା।
ଭାତ କେମିତି ପ୍ରସ୍ତୁତି ହୁଏ କୁହନ୍ତୁ? ଭାତ କେମିତି ପ୍ରସ୍
ଭାତ ହେଲା ଚାଉଳରୁ ପ୍ରସ୍ତୁତ ହୁଏ।
ଚାଉଳ?
ଚାଉଳକୁ ଗରମ ପାଣିରେ ବସେଇଲେ ଭାତ ହେଇଗଲା।
ଆଜ୍ଞା, ଆଜ୍ଞା, ଆଉ ଡାଲି?
କି ଗରମ ପାଣି ବସେଇଲେ ଛୁଙ୍କ ମାଇଲେ ଡାଲି ଆପଣ କହିଲେ ପନିର୍ କେମିତି ହେଇଥାଏ?
ପ୍ରଥମେ ଆମେ ଦୋକାନକୁ ଯାଇ ପନିର୍ ଆଣିବା। ତା ବତେ କଢେଇକୁ ଧୋଇକି କଢେଇ ବସେଇବା। ସେ କଢେଇରେ ତେଲ ପକେଇବା। ତେଲ ଯେ ଯେପନ୍ତ ନ ପାଚ ତିଚି ସେପର୍ଯ୍ୟନ୍ତ ତ ଆମେ କିଛି ପକେଇବାନି ତେଲ ପାଚିଲା ପରେ ଜିରା ପକେଇବା।
ହଁ।
ପାଚିଲା ପରେ ତେ ଯୋଉ କଟା ଯାଇଥିବା ପିଆଜ ଟମାଟୋ ସବୁ ପକେଇବା। ଆଉ ତୋମେ ଯଦି ପନିର୍ ର କରିଥା ମାନେ ଆଉରି ଏକ୍ସଟ୍ରା ସ୍ଵାଦିଷ୍ଟ ପାଇଁ ଚାହୁଁଚନ୍ତି ତାହେଲେ ତୋମେ ପନିର୍ ରେ ପକେଇବେ କାଜୁ କାଜୁ ପିସ୍ତା ବାଦାମ ମସଲା ପକେଇବେ। ତାପରେ ତ ଜାରିବେ। ଜାରିଲା ପରେ ପରେ ସବୁ ମସଲା ପକେଇବେ।
ଉଁ,
ଚାଲ ମସଲା ପକେଇବେ ହଉଚି ସବୁ ପନିର୍ ମସଲା। ଧଣିଆ, ଜିରା, ଲଙ୍କା ତ ମସଲା ମସଲା ସବୁ ପକେଇ ମସଲା କଷିବେ ତାପରେ ପନିର୍ ଯୋଉ ଛଣା ହେଇଥିବ ପନିର୍ କୁ ତା ଦେହରେ ପକେଇବେ। ତାକୁ ଫ୍ରାଏ କରିବେ। ତାପରେ ତାକୁ ଟିକେ ଦହି ମାରିବେ ଟିକେ। ଦହି ମାରିକି ତାକୁ କଷିକି ତାପରେ ଖାଇବା ଆରମ୍ଭ କରିବେ ଆଉ।
ଓହୋ! ଆପଣ ମତେ ସବୁବେଳେ ରାନ୍ଧିକିା ଖାଉଚନ୍ତି?
ଆଜ୍ଞା, ଆଜ୍ଞା, ପ୍ରତିଦିନ ଆମେ ରାନ୍ଧିକି ଖାଉଛୁ।
ସେଇଥିପାଇଁ ଅଭିଜ୍ଞତା ଅଛି ଆଉ।
ଆଜ୍ଞା, ଆଜ୍ଞା।
କେତେ ବର୍ଷର ଅଭିଜ୍ଞତା ତୋମର?
ରନ୍ଧାରନ୍ଧିରେ ଏକ ବର୍ଷ ହେଇଗଲେ ଆଉ।
ଓହୋ! ଆପଣ ଆପଣ ମେସ୍ ରେ ରହି ପାଠ ପଢୁଛନ୍ତି? କୋଉ କଲେଜ୍ ରେ ପଢୁଚନି?
କଲେଜ୍ ନାଁ ଜଣା ନାହିଁ। ଆମ କଲେଜ ନାଁ ହଉଛି ଷ୍ଟୁଆର୍ଟ ସାଇନ୍ସ୍ କଲେଜ।
ଷ୍ଟୁଆର୍ଟ ସାଇନ୍ସ୍ କଲେଜ ଓ ହୋ।
ଆଜ୍ଞା ଆଞା ଆଉ ଆପଣଙ୍କର ଶିକ୍ଷା
ଆମର ଦଶମ।
ଆଜ୍ଞା ଆଜ୍ଞା ଆଉ ଆଉ କଣ ପର୍ବ ପର୍ବରେ ମିଳୁଛନ୍ତି ଘ
ଆମର ସବୁ ପ୍ରକାର ପର୍ବପର୍ବାଣୀ ପାଳନ କରାଯାଏ।
ଆଉ କି କି କି ପ୍ରକାର ଖାଦ୍ୟ ଖାଉଛନ୍ତି।
ଚିକେନ ମଟନ ବିରିୟାନୀ
ପରମ୍ପରା ବିଷୟରେ କିଛି କୁହନ୍ତୁ।
ପରମ୍ପରା ଆମ କଣ କିଛି ନାହିଁ ତ ଭାଇ
ପର୍ବ ପରମ୍ପରା ଓଡିଆ ରୀତିନୀତି ଥାଏ।
ହୁଁ।
ନୂଆଖାଇ।
ନୂଆ ଖାଇ ହଁ।
ନୁଆଖାଇରେ କଣ କରାଯାଏ?
ନୁଆଖାଇରେ ଜାଣି ନି।
ଆଜ୍ଞା।
ଜାଣିିନି।
ଆଜ୍ଞା ଆ୍ଞା। ଆଉ କ୍ରୀଡ଼ା ଖେଳଛନ୍ତି କି ନାଇଁ କ୍ରୀଡ଼ା।
ହଁ ଆମର ଏବେ କ୍ରିକେଟ ଖେଳ ହଉଥିଲା, ବ୍ୟାଡମିଣ୍ଟନ ଏବେ ଖେଳିକି ଆଇଲି। କ୍ୟାରମ ଖେଳୁ ବ୍ୟାଡମିଣ୍ଟନ କ୍ରିକେଟ
କୋଉ ଖେଳ ଭଲ ଲାଗେ। ଆଜ୍ଞା ଆଞା ଆମକୁ କ୍ରିକେଟ ଆପଣଙ୍କ ବ୍ୟାଡମିଣ୍ଟନ ଫ୍ୟନ୍ କିଏ। ଆପଣ କାହାର ଆଇଡିଆଲ ଫ୍ୟାନ୍
ଜାନ
ଆଜ୍ଞା ଆଜ୍ଞା ଆମେ ହଉଛି ରୋହିତ ଶର୍ମା ହେ ତମେ କ୍ରିକେଟରେ
ଆମେ କ୍ରିକେଟର ହେଲା ବୁମ୍ରା।
ବୁମରା ଆଜ୍ଞା ଆଜ୍ଞା ସିଏ ଗୋଟେ ଦ୍ରୁତ ଗାମୀ ବୋଲର୍।
ହଁ।
ଆଜ୍ଞା ଆଜ୍ଞା ଆଉ ଦେହ ପା ଭଲ ରହୁଛି।
ହଁ ଆପଣଙ୍କ ଦେହ।
ଆଜ୍ଞା ଆଜ୍ଞା।
ଆଦାଞ୍ଚ
ଆଜ୍ଞା। ଆଉ ଆଜି ରାତ୍ରି ଭୋଜନ କଣ?
ରାତ୍ରି ଓଜନ ଜାଣିନୁ ରାତିରେ ହେଲେ ହବ କଣ।
ଆଜ୍ଞା ଆଜ୍ଞା। ଆମର ଆଜି ମାଛ ଆଣିଛୁ ବଜାରକୁ ଯାଇଥିଲି ମାଛ ଆଣିଲି ଏ ମାଛ ଅଧିକା ରେଟ୍ ରୋହି ମାଛ କିଲୋ ଦୁଇଶହ ଚାଳିଶ
ହଁ।
କଟା ଦୁଇଶହ ଚାଳିଶ ରୋହି ମାଛ। ରେଟ୍ ଅଧିକା ଏଇଠି ସହରାଞ୍ଚଳରେ ସବୁର ପରିମାଣ ରେଟ୍ ଅଧିକା ଥାଏ।
ଆମର ଏ ଖଙ୍ଗା ଆମର ଖଙ୍ଗା ମାଛ ହେଇଛି।
ଆଜ୍ଞା ଆଜ୍ଞା।
ଖଙ୍ଗା ମାଛ କିଲୋ କିଲୋ ଚାରିଶହ।
ଆଜ୍ଞା ଏଇଠି ଖଙ୍ଗା ମାଛ କିଲୋ ଛଅ ଶହ।
ଓ ହୋ ଦି ହ ଦିତାଣି
ଆଜ୍ଞା ରୋହି ମାଛ ଗାଁ ରେ ଦ ଶହେ ଅଶୀ ଏଠାରେ ଦୁଇଶହ ଚାଳିଶ। ଶହେ ଅଶୀ ବି ନୁହ, ଦେଢଶହ, ଏଇଠି ଶହେ ଚାଳିଶ
ଓ ହୋ ହୁଁ।
ଆଉ କଟକ ଦହିବରା ଖାଇଛନ୍ତି ନାଇଁ?
ହୁଁ ଯାଇଥିଲୁ ଖାଇଛୁ ଥରେ।
ଆଜ୍ଞା ଆଜ୍ଞା ଆଜ୍ଞା।
କଟକ ଦହିବରା, କଟକ ଦହିବରା ତ ଫେମସ ଦହିବରା, ଆଉ କହିବି କଣ?
ଆଜ୍ଞା ଆଜ୍ଞା ଆ ଆମର ସହପାଠୀ ଜଣେ ଆଣିଥିଲେ ଦହିବରା, ଆମେ ତାଙ୍କ ଦହିବରାକୁ ଚକ୍ଷ୍ୟୁ ରେ ଅନୁସନ୍ଧାନ କରି ଆମେ ଆପଣଙ୍କୁ କହିଲୁ।
ଓ
ଆଜ୍ଞା ଆଜ୍ଞା ଆଉ ଆପଣ କିଛି କୁହନ୍ତୁ, ଆପଣ କିଛି ଗୋଟେ ଖାଦ୍ୟର ବର୍ଣ୍ଣନା କରନ୍ତୁ ଖାଦ୍ୟର କିଛି କୁହନ୍ତୁ?
କଣ କହିବୁ ଆମେ।
ଖାଦ୍ୟ ବିଷୟରେ କିଛି କୁହନ୍ତୁ।
ଆବେ ଆମକୁ ଭଲ ଲାଗେ ଚିଙ୍ଗୁଡି ଆମକୁ ଭଲ ଲାଗେ।
ଚିଙ୍ଗୁଡି ନାଁ ସବୁ କହିଲ?
ଚିଙ୍ଗୁଡି -ବାଗଦା ଚିଙ୍ଗୁଡି, ଆଉ ମନେ ନାହି
ଆଜ୍ଞା, ବାଇଦା ଚିଙ୍ଗୁଡି, ତଣ୍ଟିଆ ଚିଙ୍ଗୁଡି? ଆପଣ କଣ୍ଟିଆ ମାଂଛ ଖାଇଛନ୍ତି? ହଁ କଙ୍କଡା ଖାଇଛୁ, ରାଣୀ କଙ୍କଡା, ରାଜା କଙ୍କଡା ଭେଟି ମାଛ, ଆପଣ ବିଭିନ୍ନ ପ୍ରକାର ମାଛର ନାମ ବନ ନା କଲେ।
ରୋହି, ଭାକୁର, ଇଲିଶି, କହଙ୍ଗା, କଣ୍ଟିଆ, ସେଉ
ବାଳିଆ।
ବାଳିଆ।
କଉ
ତୋରି
ଆଜ୍ଞା ଆଜ୍ଞା। ଆଉ ଆପଣ ଆଜି କୋଉ ରଙ୍ଗର ପୋଷାକ ପିନ୍ଧିଛନ୍ତି?
ମୁଁ କଳା
କାଳିଆ।
ହୁଁ, ଆପଣ କୋଉ ରଙ୍ଗର ପିନ୍ଧିଛନ୍ତି?
ଆ ଧଳା ପିନ୍ଧିଥିଲୁ।
କା
ଧଳା ହଉଛି ସ୍ଵଚ୍ଛର ପ୍ରତୀକ।
ଓ ହୋ ହୋ
ଇଏ ଯୋଉ ଖରା ହଉଛି, ଖରା ଯଦି ଆମେ କଳା କଲର ପୋଷାକ ପରିଚ୍ଛନ କରିବା, ତାହେଲେ ଯୋଉ ସୂର୍ଯ୍ୟ କିରଣର ପ୍ରବଳ ଖରାରେ ଆମର ଦେହ ଗରମ ହେଇକି ଅଂଶୁଘାତରେ ପରିଣ
ଓୋ ସେପାଇଁ ବାଦଛନ୍ତି ଆଉ
ଉଚଛନ କରୁଛୁ ଖରା ଦିନେ ଧଳା, ଶୀତ ଦିନେ କଳା ବର୍ଷା ଦିନେ ଖୋଲା।
ତମର ତ ଏଠି ଗରମ ହଉଥିବ ଆଉ ତମର ଟିକି ଗରମ ହଉଥିବ ଫ୍ୟାନ ରେ
ଆଜ୍ଞା ଆଜ୍ଞା।
ଆମର ଏଠ ତ ଏସି, ଆମର ଏସିଆ
ଆଜ୍ଞା, ଏସି ଦେହ ପକ୍ଷେ କ୍ଷତିକାରକ। ସେଥିପାଇଁ ଆମେ ବାହାରର କୋମଳ ପବନରେ ଆମର ଦେହକୁ ସୁ୍ୋଦିତ କରୁଛି।
ଓ ହୋ ସତ ଭ।
ଆଜ୍ଞା ଆଜ୍ଞା ଆଉ କଣ ଖାଇବା ଆଜି
ଏ କଣ ଖାଇବା ସନ୍ଧ୍ୟା ବେଳେ ବି ହବ ବିରିୟାନୀ।
ଆଜ୍ଞା ଆଜ୍ଞା।
ବିରିୟାନୀ।
ଆଜ୍ଞା ହଉ ମୋର ଟିକେ ବାହାରେ କାମ ରହୁଛି ତ ମୁଁ ରହୁଛି ଆଉ।
ରହୁଛି ଆଉ।
ଆଜ୍ ରହିଲି ଜୟ ଜଗନ୍ନାଥ